ହ ନ ହାଲୋ
ହିଲୋ ସାର୍ ନମସ୍କାର।
ଆଜ୍ଞା।
ହଁ ଆପଣ କେମିତି ଅଛନ୍ତି? ହାଲୋ ଶୁଭୁଚି ନା ମୋ କଥା ହାଲୋ। ମୁଁ କଥା ଶୁଭୁଛି ଟି ମୁଁ କାହିଁକି ଆଜ୍ଞା କେମିତି ଅଛନ୍ତି?
ହଁ ଭଲ ଅଛି ସାର୍।
ମାନେ କେମିତି କଣ କରୁଛନ୍ତି?
ହଁ ଏବେ ଜଷ୍ଟ ଲଞ୍ଚ କରିକି ଡିନର୍ କରିକି ଉଠିଲି ସାର୍ ଖାଇକି ସାଙ୍ଗେ ସାଙ୍ଗେ।
ଆଉ କଣ ଆଜି ଦିନରେ କଣ ଅଛି?
ଆଜ୍ଞା ଦିନ ସାରା ତ ଆଜି ଡ୍ୟୁଟିରେ ଥିଲି।
ଓହୋ କୋଉ କାମ କରୁଛନ୍ତି ଆଉ କୋଉଠି?
ଆଜ୍ଞା ମୁଁ ଡ୍ରାଇଭିଂ କାମ କରୁଛି ଡିସାବିଲିଟି ସ୍କୁଲରେ। ହ୍ୟାଣ୍ଡିକ୍ୟାପ୍ ସ୍କୁଲରେ।
ଆଜ୍ଞା ଆଜ୍ଞା ଆଜ୍ଞା ତଥାପି କେତେ ବର୍ଷ ହେଇଗଲାଣି କାମ କରୁଛନ୍ତି?
ଅ ପ୍ରାୟତଃ ମତେ ହେଇଯିବ ଦଶ ବର୍ଷ ପାଖାପାଖି ହେଇଯିବ। ନଅ ବର୍ଷ ସାତମାସ ଖଣ୍ଡେ ହେଇଗଲାଣି। ଆପଣ ଆପଣ କେମିତି ଅଛନ୍ତି ସାର୍? ହାଲୋ।
ଆଜ୍ଞା।
ଆପଣଙ୍କ ଭଏସ୍ କ୍ଲିୟର ଆସୁନି ସାର୍।
ହାଲୋ।
ଆଜ୍ଞା।
ଶୁଭିଲା କି ହାଲୋ।
ଆଜ୍ଞା ସାର୍।
ହ ମୁଁ କହିଲି ଜଗନ୍ନାଥଙ୍କ ଦୟାରୁ ସବୁ କିଛି ଭଲ ଚାଲିଛି ଆପଣଙ୍କର?
ହଁ ଭଲରେ ଚାଲିଛି ଆଜ୍ଞା ଜଗନ୍ନାଥଙ୍କ କୃପାରୁ। ପ୍ରଭୁ ପ୍ରଭୁଙ୍କ କୃପାରୁ ସବୁ ଠିକ ଠାକ ଚାଲିଛି।
ଆଜ୍ଞା ଜଗନ୍ନାଥ କୁହନ୍ତିନି ମହାପ୍ରଭୁ ରହିଲେ ସବୁ କିଛି ଠିକ। କରିଦେବେ ଆଉ ଆଉ ରଥଯାତ୍ରାକୁ ଯାଉଛନ୍ତି ନା?
ହଁ ଭାବିଛି ତ ଯିବି ବୋଲି। ନିଶ୍ଚିନ୍ତ ଯିବି ବୋଲି ମୁଁ ତ ପ୍ରତ୍ୟେକ ବର୍ଷ ଯାଏ। ଆଉ ଏ ବର୍ଷ ବି ଯିବି ବୋଲି ଭାବିଛି ସେଇ ଠାକୁରଙ୍କ ଇଚ୍ଛା।
ଜଗା ଡୋରି ଲାଗିଲେ ମାନେ ହିଁ ସବୁ କିଛି ଅସୁବିଧା ଥିଲେ ବି ତା ଡୋରି ଲାଗିଲେ କି ମାନେ ପଳେଇବ ଜଣେ।
ଆଜ୍ଞା ଆଜ୍ଞା।
ସେ ନା ନା କୁହନ୍ତିନି ଜଗା ଡୋରି ଯୋଉ ଯେପର୍ଯ୍ୟନ୍ତ ନ ଲାଗିଛି ସବୁ ସୁବିଧା ଥିଲେ ବି ଯାଇ ହବନି।
ଆଜ୍ଞା ମୁଁ ତ ପ୍ରତ୍ୟେକ ବର୍ଷ ବି ଯାଏ। ଆଉ ଏ ବର୍ଷ ବି ଯିବି ବୋଲି ଭାବିଛି ଦେଖାଯାଉ ତାଙ୍କ ପ୍ରଭୁଙ୍କ ଡୋରି ଆମେ ତ ହ ନିମିତ୍ତ ମାତ୍ର।
ମୋର ବି ସେମିତି ଡୋରି ଲାଗେ କାରଣ ଆମେ ସବୁ ବର୍ଷ ସୁନାବେଶରେ ଯାଉ ଅଧାରପଣା ର ରସଗୋଲା ଭୋଗ ଏସବୁ ଜିନିଷ ଠାକୁରଙ୍କର ଉପଭୋଗ କରିି ଟିକ ଆସ ଦର୍ଶନ କରୁ ଆଉ ସେି ଦର୍ଶନ ତ ସୁନାବେଶ ଦର୍ଶନ ତ ପୁରା ଅଲଗା ଲାଗେ କାହିନା ଭିଡ ଭିତରେ ଗୋଟେ ଠାକୁରଙ୍କୁ ଦେଖିବାର ଆଶା କହନ୍ତିନି ଜଗାକୁ ଦେଖିବାର ଆଶା ସେଇଟା ପୁରା ମନରେ ବଢିଯାଏ ତାକୁ ଦେଖିଲେ ଯୋଉ ଖୁସି ଲାଗେ।
ହଁ ଯୋଉ ଆନନ୍ଦ ଆସେ ମନ ଭିତରେ ଯୋଉ ହଁ ଆଜ୍ଞା।
ଏ ଆଉ କୋଉଠି ଏତେ ମିଳେ ନାହିଁ।
ଆଜ୍ଞା।
ମୋ କହିଆ କଥା ଆପଣ ବି ସେ ଦଶ ବର୍ଷ କାମ କଲେ ତାଙ୍କ ଭାଷାକୁ ତ ବୁଝିପାରୁିଥିବେ।
ହଁ ନିଶ୍ଚିନ୍ତ।
ସିଏ ତାଙ୍କର ଯୋଉ ଠାର ଦଉଥିବେ ହାତରେ ହଉ ଆଖିରେ ହଉ ତାଙ୍କର ଯୋଉ ଏ ମାନେ ସିମ୍ବଲ ଦେଖେ କି ଇସାରା ଦେଖେ କରୁଥିବେ ତମେ ଆରାମସେ ବୁଝିଯିବନି ସବୁ। ଫାଷ୍ଟ ଫା ଯେତେ କାମ କର ଥିଲେ କଣ କିଛି ଅସୁବିଧା ହେଲା ନା ଆଗରୁ ଶିଖିଥିଲେ ଏ ସବୁ ଜିନିଷ।
ନାଇଁ ମୁଁ ଆଗରୁ କିଛି ବି ଶିଖ ଶିଖି ନଥିଲ ଫାଷ୍ଟ ଯେତେବେଳେ ଜଏନ୍ କଲି ମତେ ବହୁତ ଡର ବି ଲାଗୁଥିଲା କାଇଁ ନା ଇଣ୍ଟେଲ଼, ଡିସାବିଲିଟି ପିଲା ସବୁ ରହୁଥିଲେ ମେଣ୍ଟାଲି ପିଲା ସବୁ ରହୁଥିଲେ। ସେମାନଙ୍କୁ ଦେଖିଲା ମାନ ମତେ ଡର ବି ଲାଗୁଥିଲା ଆଉ ଯେତେବେଳେ ଧୀରେ ଧୀରେ ମିଶିଲି ତାଙ୍କ ମାନକ ସାଥିରେ ମାନେ ଆକ୍ଟିଭ ହେଲି ତାଙ୍କୁ ସମ ପିୟର ସାଥିରେ ମିଶିଲି ସେତେବେଳେ ତାପରେ ଧୀରେ ଧୀରେ ସବୁ କିଛି ଜାଣିଲି ବୁଝିଲି ତ ମୁଁ ଏବେ ଭଲ ଲାଗୁଛି ସେଠି ଅଫିସ୍ ରେ କାମ କରିବା ପାଇଁ ଆଉ ସାଲରୀ ବି ଠିକ୍ ଯେତିକି ଦଉଛନ୍ତି ଏନୱେ ଚଳିବ ଠିକ ଠାକ୍ ଅଛି। ତାପରେ ବି ପିଲାମାନଙ୍କ ସାଥିରେ ପୁରା ବହୁତ ମିଶି ଗଲେଣି। ଆଉ ସାର୍ ମାନଙ୍କ ସାଥିରେ ବି ବହୁତ ମିଶିଗଲେଣି ବହୁତ ଭଲ ଲାଗୁଛି। ଅଫିସ୍ ରେ ସ୍କୁଲ ରେ।
ହ
ଆଜ୍ଞା।
ଆଜ୍ଞା ଆ ସ୍କୁଲରେ କଣ କହିଲେ ତାପରେ ସୁଭିଲାନି ଆଉ କୁହନ୍ତୁ।
ହଁ ସ୍କୁଲ ରେ ସାର୍ ମାନଙ୍କ ସାଥିରେ ଭଏସ କଟି ଯାଉଚି ଆପଣଙ୍କର।
ନାଇଁ ନାଇଁ କୁହନ୍ତୁ ମୁଁ ଶୁଣୁଛି ଆପଣଙ୍କ କଥା ଶୁଣୁଛି।
ଆଜ୍ଞା ସାର୍। ଆଉ ତାପରେ ସ୍କୁଲ ରେ ବି ସମସ୍ତେ ଭଲ ପାଆନ୍ତି। ବହୁତ ସମସ୍ତେ ସମସ୍ତଙ୍କୁ କୋପରେଟ୍ ବି କରନ୍ତି ଆଉ ମାନେ ସମସ୍ତେ ଖୁସିରେ ଯେମିତି ଏଇଟା ଆମର ତ ଯେମିତି ନର୍ମାଲ ସ୍କୁଲ ନୁହେଁ। ଆଉ ଯେମିତି ଶିଖେଇବା ବୁଝେଇବା। ଆଉ କିଛି ନୂଆ କଥା ଜାଣିବା ଏଇ ଏଇ ଭଳିଆ ସ୍କୁଲ ସେଇଟା।
ହ ହଁ କାହିଁକି ନା ଦେଖୁନାହାନ୍ତି ସେଠି ଆମଭଳିଆ ଭଲ ମଣିଷ ନାହାନ୍ତି କାର କେତେ ପ୍ରକାର ଅସୁବିଧାରେ ଲୋକ ରହୁଛନ୍ତି। କିଏ କୋଉ ପ୍ରକାରର ଅସୁବିଧା କାର କଣ ଅସୁବିଧା ସେ ତ ଆପଣ ମାନେ ଆମେ ତ ସେଠି ରହିନେ ଆମେ ଯାହା ଦେଖୁଛେ ଜାଣିଛେ କିନ୍ତୁ ଆପଣ ତାଙ୍କ ସହିତ। କୁହନ୍ତିନି ଦଶ ବର୍ଷ ସେଇଟା କହନ୍ତିନି ଗୋଟେ ଜୀବନ କାଳ ଏହି ନେ ବିତି ଯାଉଛି ମାନେ ଆ ଆପଣଙ୍କୁ ସିଏ ଦବ ଯାହା ହେେଲେ ବି ଆପଣଙ୍କୁ ବହୁତ ଭଲ ପାଉଥିବେ ସମସ୍ତେ। ଆପଣ ବି ସମସ୍ତଙ୍କୁ ବହୁତ ଭଲ ପାଉଥିବେ ଏଟା ଅନ ରେ ମାନେ କହନ୍ତିନି ଦଶ ବର୍ଷ ହେଲାଣି ରହିଲେଣି ଯେହେତୁ ମାନେ ତା ଙ୍କର ସବୁ କିଛି ବୁଝି ବିି ପାରୁଥିବେ ଅସୁବିଧା ତ ପ୍ରଥମେ ପ୍ରଥମେ କୁହନ୍ତିନି ଯେକୌଣସି ଜିନିଷ ବି ହଉ। ଖାଲି ଏ ଇଏ ତ ନୁହଁ, କଥା ନାଇଁ ସବୁ କିଛି ଜିନିଷର ଅସୁବିଧା ଥାଏ ପ୍ରଥମରୁ କାଇଁ ନା ଆମେ କିଛି ଶିଖିକି ଆସିନଥାଉ ଏଇଠୁ ସବୁ କିଛି ଶିଖୁ। ମେନ୍ ଜିନିଷ ଆମର ଆମ କତିରୁ ଆମର ଶିକ୍ଷାରେ ଶକ୍ତି କେତେ ଥାଏ? ଇଚ୍ଛା ଶକ୍ ତି କେତେ ଥାଏ? ସେଇଟା ଆମ ଉପରେ ନିର୍ଭର କରେ ଯଦି ଆମର ଆପଣ ଯଦି ଶିଖିବାର ବି ଇଚ୍ଛା ନଥାନ୍ତା ଆଜି ତାଙ୍କ ସହିତ ଏତେ ଭଲ ସମ୍ପର୍କ ଗଢି ତୋଳି ପାରିନ ଥାନ୍ତେ କି ତାଙ୍କର ଭାଷା ଟା ବୁଝି ପାରିନଥାନ୍ତା। ଯେହେତୁ ଆପଣଙ୍କର ଶିଖିବାର ଇଚ୍ଛା ଥିଲା। ଭଗବାନଙ୍କୁ ଡାକିଲେ, ଭଗବାନ ସାଥ ଦେଲେ, ଭଲ ଇଏରେ
ପ୍ରଭୁ ଜଗନ୍ନାଥ ତ ସବୁ ସାଥ ଦେଉଚନ୍ତି ଆଜ୍ଞା।
ଆଜ୍ଞା ସେଥିଲାଗି ଆପଣଙ୍କର କଥାବାର୍ତ୍ତା ଯୋଉଟା କି ହେଲା କି ତାଙ୍କ ସବୁ ଜିନିଷ ବୁଝିବା ଯେ ତାଙ୍କ ମନରେ ବି ଆପଣ ଘର କରି ପାରିଲେ।
ଆଜ୍ଞା ସାର୍ ଆମେ ମୁଁ ବି ବହୁତ ଚେଷ୍ଟ ଟା କରିଚି ଆଗରୁ ଯେତେବେଳେ ବି ଫାଷ୍ଟ ଫାଷ୍ଟ ଜଏନ୍ କଲି। ସେତେବେଳେ ବି ମୋତେ ପିଲାମାନଙ୍କୁ ଦେଖିକି ଡର ଲାଗୁଥିଲା। କାରଣ ସେମାନେ ବହୁତ ଇରିଟେଡ୍ ପିଲା ଥିଲେ, ତାପରେ ହାଇପର୍ ପିଲା ଥିଲେ, ତାଙ୍କୁ ଫିଡସ୍ ମାରେ ଏସବୁ ପିଲାଙ୍କୁ ଦେଖିକି ମୋତେ ବି ଭୟ ଲାଗୁଥିଲା। ଏବେ କିନ୍ତୁ ପୁରା ଲେ-ରିଲାକ୍ସ ହେଇଗଲିଣି ତାଙ୍କମାନ ସ ତେରେ ମିଶି ଗଲିଣି ପୁରା ରିଲାକ୍ସ ରେ ସବୁ କାମ କରିପାରୁଚି। ତାଙ୍କ ମାନଙ୍କୁ କେମତି ଫିଡସ୍ ମାରିଲେ କେମତି କଣ କଲେ ସେମାନେ ପୁଣି ଟିକେ କିଛି ସମୟ ଠିକ ହେଇପାରିବେ। କି ତାଙ୍କୁ ହସ୍ପିଟାଲ୍ ନିଆଯିବ, ଏ ସବୁ କାମ ବି ନିଜେ ନିଜେ ବୁଝି ଗଲୁଣି। ଆଉ ନିଜେ ସବୁ ଶିଖି ଗଲୁଣି।
ଯାହଉ ଭଲ ଲାଗିଲା, ଏଟା ସେବାରେ ଅଛନ୍ତି ଆପଣ ଯାହାଙ୍କର ସେବାରେ ଅଛନ୍ତି ସେମାନେ କହନ୍ତିନି କଥାରେ କହନ୍ତି ସେମାନେ ହଉଛନ୍ତି ଭଗବାନଙ୍କ ସନ୍ତାନ।
ଆଜ୍ଞା।
ହଁ ଆଉ ଆପଣ ଯୋଉ ସେବା ଟା କରୁଛନ୍ତି କହନ୍ତିିନି ମାନବ ସେବା ହିଁ ମାଧବ ସେବା।
ମାଧବ ସେବା ଆଜ୍ଞା।
କଥା ନାଇଁ ଇ- କର୍ମ ଆମର ଆପ ଭଲ କଲେ ଆମକୁ ବି ଭଗବାନ ଭଲରେ ରଖିବେ। ଏତିକି ଜିନିଷ ରଖିକି ମାଡି ଚାଲନ୍ତୁ ଆଗକୁ ଜୀବନ ପଥରେ। ତେଣି ଭଗବାନ ତାଙ୍କର ଆପଣଙ୍କ କର୍ମ ଭଲ ରହି ଲେ ଆପଣଙ୍କୁ ଭଲରେ ଭଲରେ ଆଗକୁ ବି ସେ ଜଗନ୍ନାଥ ନେଇଯିବେ।
ଆଜ୍ଞା। ଯା ହଉ ଯେତିକି ବି ହଉ ଆମ କର୍ତ୍ତବ୍ୟ ଯେତିକି ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଚେ ଆଜ୍ଞା। ଆଉ ତେଣୁ ତେଣିକି ପିଲାମାନଙ୍କୁ ବି ଆମେ ବହୁତ ସେଫ୍ ଦଉଚେ। ମୁଁ ଗାଡି ନେଇକି ଯାଉଚି ପିଲାଙ୍କୁ କଲେକ୍ଟ କରିକି ନେଇକି ଆସୁଚି ସେମତି ଡିସାବିଲିଟି ପିଲାମାନଙ୍କୁ ମୁଁ
ଆଜ୍ଞା
ଆଉ ସମସ୍ତେ ବି ମୋ ମୋ ପ୍ରତି ବି ପିଲାମାନେ ବହୁତ ଖୁସିରେ ରହୁଛନ୍ତି। ଆଉ ବହୁତ ଖୁସି ବି ହଉଚନ୍ତି।
ଆଜ୍ଞା। ଭଲ କଥା ଶୁଣିକି ବି ମାନେ ଭଲ ଲାଗୁ ଯେ ଆପଣ ଗୋଟେ ଭଲ ଜାଗାରେ ଯାଇଁକି । ଅସୁବିଧାରେ ରହିକି ବି ଏତେ ଭଲସେ ।
ଆଜ୍ଞା। ବହୁତ୍ ଖୁସି ବି ଲାଗୁଚି ମୋ ସେଇ ଜାଗାରେ ରହିଚି ମୁଁ ନିଜକୁ ବି କେବେ ଦୁ ଦୁଃଖୀ ମନେକରେନି ଆଜି ଯାଏଁ ବି ମୋତେ ବହୁତ୍ ଖୁସି ଲାଗୁଚି। ଆମ ସ୍କୁଲରେ ମୁଁ ଯେତେବେଳେ ସ୍କୁଲକୁୁ ପହଞ୍ଚିଯାଉଚି ସମସ୍ତେ ବି ନମସ୍କାର ହେଇଯାଉଛନ୍ତି। ମୁଁ ବି ତାଙ୍କୁ ପ୍ରତି ନମସ୍କାର ଦଉଚି। ଆଉ ସମସ୍ତେ ବି ଖୁସି ହଉଚନ୍ତି।
ଗାଡି ମୁଁ ନେଇକି ଆସିଲା ପରେ ସାଙ୍ଗେ ସାଙ୍ଗେ ପିଲା ବି ଯେତେବେଳେ ହଷ୍ଟେଲ ପିଲା ଅଛନ୍ତି ସେମାନେ ବି ସବୁ ପହଞ୍ଚି ଯାଉଚନ୍ତି। ଆଉ ଆସିକି ସବୁ ପିଲାଙ୍କୁ ବି ଓ ଧରିକି ଓହ୍ଲେଇ ପକଉଛନ୍ତି। କେତେ ଖୁସି ହେଇଯାଉଛନ୍ତି। ଆମ ସ୍କୁଲ କୁ ଆପଣ କେବେ ବି ଆସିବେ ଦେଖ୍ ଖିବେ ବହୁତ୍ ଖୁସ୍
ଠିକ୍ ଅଛି ନିଶ୍ ନିଶ୍ଚିନ୍ତ ନିଶ୍ଚିନ୍ତ। ଏସବୁ ଜିନିଷ ମତେ ବହୁତ ଭଲ ଲାଗେ। ମୁଁ ନିଶ୍ଚିନ୍ତ ଯିବି। ଯାହା ହଉ ମୁଁ ଆ ଆପଣଙ୍କ ର ଜାଣିଲି ଆପଣ ଗୋଟେ ଭଲ ଜାଗାରେ ଅଛନ୍ତି ଭଲ କାମ କରୁଛନ୍ତି। ଖୁସି ଲାଗିଲା ଶୁଣିକି। ମାନେ ପୁଣି ବି ସେ କାମ କରିକି କେବେ ମନ ଦୁଃଖ ହବନାହିଁ ଯେ ମୁଁ କାହିଁ କୋଉଠି ଆସି ଅସୁବିଧାରେ ପଡିବ କି ଏଇଟା ଶୁଣିକି ଖୁସି ଲାଗିଲା ଯେ ଆପଣ ବି ସେ ଜାଗାରେ ରହିକି ଖୁସିରେ ଅଛନ୍ତି ବୋଲି। ଆଉ ଆପଣଙ୍କୁ ବି ସେ କାମ କରିବାକୁ ଖୁସି ଲାଗୁଛି। ଯାହା ହଉ। ଭଗବାନଙ୍କ କତିରେ ଏତିକି ପ୍ରାର୍ଥନା କରିବି ଆପଣଙ୍କୁ ବି ଭଲ ରେ ରଖନ୍ତୁ। ସେ ପିଲାମାନେ ବି ଭଲରେ ରଖନ୍ତୁ।
ମୁଁ ବି ଚାହେଁ ଆପଣ ଯେମିତି ଜଗନ୍ନାଥଙ୍କ କୃପାରୁ ଖୁସିରେ ରୁହନ୍ତୁ ସାର୍।
ଆଜ୍ଞା ଆଜ୍ଞା ଆଜ୍ଞା ଯାଆନ୍ତୁ। ଆପଣ ଆଉ କିଛି କିଛି ମତେ ଏ ସବୁ କହୁଥିବେ, କୋଉ ପିଲା କଣ ଅସୁବିଧା ସୁବିଧା ହେଲେ ଜଣଉଥିବେ। ହ
ଆଜ୍ଞା ଆଜ୍ଞା। ଜୟ ଜଗନ୍ନାଥ ସାର୍।
ଜୟ ଜଗନ୍ନାଥ ଶୁଭରାତ୍ରି।